ହଁ ଆଜ୍ଞା।
ଆଜ୍ଞା।
କୁହନ୍ତୁ।
କଣ କରୁଛନ୍ତି କି?
ସଇଲା ଆସିକି ବଇଛି ଫ୍ୟାନ ତଳେ।
ଓ ହୋ ଆଉ ଖାଇ ସାରିଲେନି ନା?
ଯାଇନି ରୁମକୁ ଯାଇନି ଏତେ ରାତି
ଓ ହୋ।
ଯିବି ଆଉ।
ହଁ - ହଁ।
ଆଉ କୋଉ କୋଉ ସବୁ ତୀର୍ଥ ଜାଗା ବୁଲିଛନ୍ତି?
ଆଜ୍ଞା।
କୋଉ କୋଉ ତୀର୍ଥ ଜାଗା ସବୁ ବୁଲିଛନ୍ତି?
ହଁ ସବୁଆଡେ ତ ଆମେ ବୁଲି ବୁଲିକି ସବୁ ଆସି ସାରିଲୁଣି। ଏକର ଲାଇନ ଆମର ଆ ପୁରୀ ଏଇ ସବୁ ଲାଇନ ସବୁ ବୁଲି ବୁଲାଇକି ଆସି ସାରିଲୁଣି ଆଉ। ଆଉ ଆପଣଙ୍କ ଗାଁ ଆଡେ କେମିତି? ଆପଣଙ୍କର ସବୁ ବୁଲି ଯାଇଲେଣି?
ଫାଳେ ବୁଲିଛି ଆଉ' ଫାଳେ ବୁଲିନି। ସେଇ ପୁରୀଠୁ ଆରମ୍ଭ କରିକି, ସେକର କେଉଁଝର ଭଦ୍ରକ ମାନେ, ସେକର ଫାଲଟାଙ୍କ ଟୋଟାଲି କଭର, କରିସାରିଲେଣି।
ଓହୋ। ଆ-ଆପଣଙ୍କ କିଛି ପୂଜା ପର୍ବ ହେଉଛି ନା ହଉନି ହିଆଡେ?
ହୁଁ, ଆମ ଆଡେ ଲକ୍ଷ୍ମୀ ପୂଜା ଫେମସ। ଚଉଦ, ପନ୍ଦର ଦିନ ପୁରା ଲକ୍ଷ୍ମୀ ପୂଜା ପୂଜା, ରହୁଛି ଢେଙ୍କାନାଳରେ ପୁରା ଚଉଦ, ପନ୍ଦର ଦିନ ପୁରା ରହୁଛି ଫେମସ ହେଇକି। ଏଠି ବି ଆମର, ଭୁବନ ରେ ବି, ଲକ୍ଷ୍ମୀ ପୂଜା ହଉ ଛି, ବେଶୀ ତ ଏବେ ତ ଫେମସ୍ ହେଇଗଲା। ଆମର, ଏଇ ଯୋଉ କଣ, କହିଲ ଗଣେଶ ପୂଜାଟି, ଗଣେଶ ପୂଜା, ଗଣେଶ ପୂଜା, ଟିକେ ଏଇନା ଟିକେ ଫେ ଫେମସ, କରିଦେଲେଣିି। କଣ ପାଇଁ ନାଁ ସବୁ, ମାନେ ଛୁଆ ଏଥରକ ମ୍ୟାନେଜମେଣ୍ଟ, କରୁଛନ୍ତି। ଯେହେତୁ ଛୁଆ ମ୍ୟାନେଜମେଣ୍ଟ, କରୁଛନ୍ତି ଏ, ସେ ତାଙ୍କର ସବୁ ବାହାରୁ, ବାହାରୁ ସବୁ ବହୁତ ବହୁତ, ଦୂରରୁ ବି ଡିଜେ ଗାଡି ସବୁ ଆଣୁଛନ୍ତି।
ହଁ। ନାଇଁ ବହୁତ- ଫେମସ୍ କଲେଣି, ହଁ। ଗଣେଶ ପୂଜା ଟାକୁ ବହୁତ ମାନେ, ପିଲା ବା ଚେଲର୍, ପିଲା କରୁଛନ୍ତି। ନା ତ ଗଣେଶ ପୂଜାଟା, ବହୁତ ମାନେ ପଇସା ଖର୍ଚ୍ଚ
ବହୁତ ପଇସା ଖ-ଆମର ଏଇଠି। ଏଇ ବର୍ଷ ଆମର, କମ୍ପିଟିସନ ଉପରେ ହଉଛି ନା, ଫାଷ୍ଟ ବର୍ଷ। ତ ହେଲା ଆମର, ଅଯୋଧ୍ୟା।
ହୁଁ।
ଏଇ ବର୍ଷ କରିଥିଲେ ଏଇ ବର୍ଷ କରିଥିଲେ, ବୋଧେ ଅଯୋଧ୍ୟା କରିଥିଲେ। ତାର ବର୍ଷ ସେମିତି କରିଥିଲେ। କଣ, ଗୋଟେ ସବୁ ମାନେ, ବଡ, ବଡ ମନ୍ଦିର ତ ଢାଞ୍ଚ ତିଆରି କରୁଛନ୍ତି। ଢାଞ୍ଚ ତିଆରି କରିକି କରୁଛନ୍ତି। ବହୁତ, ବହୁତ ପଇସା ବି ଖର୍ଚ୍ଚ କରୁଛନ୍ତି।
ହଁ।
ତାପରେ, କମ୍ପିଟିସନ ଉପରେ କରୁଛନ୍ତି ନା, ଏଇ, ଏଇ ଦଳ। ଏଇ ବର୍ଷ ଏଇ ଦଳ କରିବ। ଆର ବର୍ଷ ଆର, ଆଉ' ଆଉ ଗୋଟେ ଦଳ କରୁଛି। ମାନେ ଯାହାର, ଏକ ନମ୍ବର ହେଲେ, ସେ ପୁଣି ପ୍ରାଇଜ ପାଉଛନ୍ତି ତାଙ୍କର। ମାନେ କମ୍ପିଟିସନ ଉପରେ, ହଉଛି। ଆଉ ଟିକେ ଦେ ଆମେ ଆଜ୍ଞା, ଆଜ୍ଞା।
ନାଇଁ ଏବେ ତ କଲେଣି। ଗଣେଶ ପୂଜା, ବହୁତ ମାନେ ଭଲ ଭାବରେ, ମାନେ ଏ ଯେ ଟିକେ ତ ପିଲା ଖର୍ଚ୍ଚ, କରୁଛନ୍ତି। ଖାଇବା ଦଉଛନ୍ତି, ଯୋଉଠି ଖାଇବା ପିଇବାକୁ ଦଉଛନ୍ତି, ଗଣେଶ ପୂଜା ମେଢ ସବୁ ତ ଛାଡା ଏଠି ଭଲ କଲେଣି, ବି ଲକ୍ଷ ଟଙ୍କା ନାଖା ଖାଲି ଭସାଣି ସାରୁଛନ୍ତି।
ଲକ୍ଷେ ଆମର, ଆମର। ପରେ ଆମେ ଯୋଉ କ୍ଲବ ରହୁଛୁ, ଆମର ଯୋଉ ଗୋଟେ, ଗୋଟେ କ୍ଲବ ରେ
ହଁ।
ଯୋଉ, ଏବେ ଯୋଉ, ଏଇ ବର୍ଷ ଯୋଉ କ୍ଲବ, ଫାଷ୍ଟ ହେଲା। ସେ ମିନିମମ ଷାଠିଏ ଲକ୍ଷ ଟଙ୍କା ସାରିଛି।
ହୁଁ, ହୁଁ।
ଗୋଟେ ମାନେ ପୂଜାରେ, ସେ ଷାଠିଏ ଲକ୍ଷ୍ୟ ଟଙ୍କା ସାରୁଛନ୍ତି। ତାପରେ କଣ, ଆଉଟ ସାଇଟ୍ ଆଉଟ ସାଇଟ୍ ରୁ ପଇସା ପଲେଇଆସୁଛିନା। ଦେଖ ତମେ ଯେତେ ଡେକୋରେସନଟା, ଯେତେ କରିବ, ସେତେ ମେମ୍ବର ତମର, ମାନେ ଆସିବେ ଲୋକ, ଦର୍ଶକ ଆସିବେ ଦେଖିବା ପାଇଁ। ପୂଜା, ପୂଜା ପାଖକୁ ଆସିବେ। ତାମର, ର-ଡିମାଣ୍ଡ ଟା, ମାନେ ଡିମାଣ୍ଡ ଟା ବଢିଗଲା ତମର, ତାପରେ ତାପରେ ସେମାନେ କଣ କହୁଛନ୍ତି ସ ବୁ, ଇଏ କରିଦଉଛନ୍ତି।
ହଁ।
ହୁଁ, ସବୁ ୟୁଟ୍ୟୁବ ରୁ ପକେଇ ଦଉଛନ୍ତି। ଅଲଗା, ଅଲଗା ସାଇଟ୍ ରୁ ସବୁ ଆଣୁଛନ୍ତି। ପଇସା ଆଣିକି ଇନକମ କରୁଛନ୍ତି ମାନେ ଯୋଉ ଆଡୁ ଯେମ ତି କରିକି ଏଇ ବର୍ଷ ଯୋଉ ପାର୍ଟି କରିଥିଲା ଚଉଦ ଦିନି। ସବୁ ବାହାରୁ ଆଇଥିଲେ ଦିଲ୍ଲୀରୁୁ ଆଇଥିଲେ କଟକ ରୁ ଆଇଥିଲେ ମାନେ। ବାହାରୁ ବାହାରୁ ସବୁ ମିସ୍ତ୍ରୀ ଆଣୁଥିଲେ ଆଣିକି ଡେକୋରେସନ କରିୁଥିଲେ। ସେମାନେ ଆସିବ ମାନେ ସେମାନେ ତ ତାଙ୍କର ଡିମାଣ୍ଡ ଅଧିକା ରହୁଛି ନା।
ହଁ ହଁ ଏ ବି ମେଲୋଡି ଫେଲୋଡି କରୁଛନ୍ତି ବି ନା ବହୁତ ଭଲ କରୁଛନ୍ତି।
ସତ ମାନେ ସ ସ୍। ସେଇ ଏଁ ସେଇ ସାତ ଦିନିଆଙ୍କ ପୁରା ମେଲୋଡି ମାନେ ଯୋଉ ସାତ ଦିନ ରହିବ। ସେ ସାତ ଦିନିଆଙ୍କ ପୁରା ମେଲୋଡି କରିବେ ତାପରେ ନାଚ ଫାଚ ପକାନ୍ତିନି। ମେଲୋଡ଼ି ଫେଲୋଡ଼ି କରନ୍ତି ଗାଁ ମାନେ ପୁରା ଭୋଜି ଭୋଜି ଭାତ କରି ପୁରା ଆୟୋଜନ କରନ୍ତି। ଆଉ ପସେଶନ ଦିନ ତ ଯୋଉ ଆମର ଭସ ଭସାଣି ଦିନ ତ ଯେମିତି କୁହନ୍ତି ମାନେ ଆଉ ଚୁ ଗଳିକି ଯାଇ। ପାରିବନି ସେଥେରେ ଏତେ ଲୋକ ହେଇଯାନ୍ତି କମ୍ପିଟିସନ ପା। ଗୋଟେ ଗୋଟେ ୟେ ରେ ମ ମାନେ ଗ୍ରୁପ। ତିନି ଚାରିଟା ଡିଜେ ଆଣିଥିବେ ସେଥେରେ ବ୍ୟାଣ୍ଡ ପାଟି ଆଣିଥିବେ। ଥିବେ ମାନେ ପୁରା ଫିକ ମାନେ ଭ ଭରିକି ପୁରା ଫୁଲ କରିକି ଆଣିଥିବେ।
ହୁଁ।
ଆଉ ଆମର ବେଶୀ ଫେମସ୍ ହେଇଯାଉଛି ବି ଦ ଦଶରା ଟା। କଣ ପାଇଁ ନା ଆମର ରେ ରେକର୍ଡ ହେଇ ଯାଇଛି ଦଶରା ଟା ବଳଦ ଯାତ୍ରା ଯୋଗୁ। ଆମର ଭୁବନ ବଳଦ ଯାତ୍ରା ଯୋଗୁ ପୁରା ଫେମସ ହେଇଯାଇଛି।
ହୁଁ ହୁଁ ହୁଁ। ଆମର ତ ଏଠି ଆ। କାମାକ୍ଷାରେ ଫେମସ ହଉଛି ଗଣେଶ ପୂଜା ଆଉ ହଉଛି ଏଠି କଣ ଆମର ଦଶହରା ଦଶ ହରା ତ ବହୁତ ବଢିଆ ରାକା ରେ କରୁଛନ୍ତି ବହୁତ ଭସ ମାନେ। ତେଇଶ ଟା ଖଣ୍ଡେ କରୁଛନ୍ତି ଖାଲି ଆମର ମେଢ ଏଠୁ ପୁରା ଜିରିଡା ମାଳୀ ଯାଙ୍କେ ଲାଗି ଯାଇଥିବ ବହୁତ ସ ଚୂଜି ମାନେ ବହୁତ କରୁଛନ୍ତି ସଜା ସଜି ଆଉ ଗୋଟେ ଗୋଟେ ବର୍ଷ ପୁରା ଇମ୍ପୃବୁ କରୁଛନ୍ତି ବି। ଆଉ କିନ୍ତୁ। ମାନେ ଭଲ ଲାଇଟିଙ୍ଗ ମାନେ ଭଲ ସଜଉଚନ୍ତି ଯେତିକି ସଜଉଚନ୍ତି ଲୋକ ଆକର୍ଷଣ ହଉ। ନାଇଁ ଲୋକ ଦେଖିଆକୁ ବହୁତ ଲୋକ ମାନେ ଏମିତି ଲୋକ ହଉଛନ୍ତି ଭିଡରେ ମାନେ ଛାପ ପକେଆକୁ ବି ଯାଗା। ଅଷ୍ଟମୀ ନବମୀ ଦଶମୀ ନବମୀ ଦିନ ଅଷ୍ଟମୀ ଦିନ ଟା। ହଁ ପୁରା ଗାଡି ଏମିତି ଯାଉଛି ଯେ ଗାଡି ମାନେ ପିଁ ପା କରି ଏତେ ମାନେ ତମେ ଠିଆ ହେଇପାରିବ ଏକରୁ। ଆଗକୁ ଯିବନି ଏତେ ଗାଡି ମାନେ ଦେଖିବାକୁ ମାନେ ଲୋକ କେତେ ସୁନ୍ଦର କ ସଜେଇଛନ୍ତି ବୋଲି। ତାରେ ଆଗୁଆ ସୋ ସାଇଟ ତାକୁ ସାଇଟ ଦଉଛନ୍ତି ଯୋଉମାନେ ସୋସିଆଲ ମିଡିଆରେ ଛାଡିଦଲେ ଆ ଦେଖିଦଉଛନ୍ତି ନାଇରେ ଆଜି ବଢିଆ ହେଇଛି କାମକ୍ଷା ନଗର। ଆଉ ପୁରା ଗାଡି ଧରକି ତ ଗାଡି। ଧରିକି ଚାଲିଲେ ମୁଁ ଡରୁ ଆମର ଅଲତୁମା ଛକରୁ ପୁରା ଜିରଡାମାଳୀ ଛକ ଆଉ କିରା ଏକରକୁ ଯାଇକି ଏକରୁ ଏକ। ଏକର ହେକର ହେକର କୋଉଠେ ଭଲ ସଜା ହେଇଛି ଦେଖି ଦେଖି ତାପରେ ଯୋଉ ଅଷ୍ଟ ନବମୀ ଦିନ ଆମ ର ଚା ଲି ଯାଉଛନ୍ତି ମୁଁ ଅଷ୍ଟମୀ ଦିନ ଯାଉଛନ୍ତି ଗାଡିରେ।
ହୁଁ।
ଅଷ୍ଟମୀ ଦିନ ଯାଉଛନ୍ତି ପୁରା ଗାଡିରେ ଗାଡ଼ି ଛାଡୁଚନ୍ତି ତାପରେ ନବମୀ ଦଶମୀ ଗାଡି ଛାଡୁନାହାନ୍ତି ଆଉ। ତମେ ଚାଲି ଚାଲିଯିବ ଆଉ ଚାଲି ଚାଲି ଯିବ। ତ ତମେ ଏ ବୁଲି ବୁଲି ଦେଖିବ ଆଉ ଯେ ଯୋଉ ଯାଏଁ ଗଲା ଆଉ ସପୋଜ। ଯେ ଜଗନ୍ନାଥ ବଜାର କି ଆଉ ତୃଣ ବଜାର ଯେ ଯୋଉ ଯାଏଁ ଗଲା ଆଉ କିନ୍ତୁ ଭଲ ସଜଉଛନ୍ତି।
କେବେ କେବେ ଯାଇଚନ୍ତି ନାଲକୋ?
ନାହିଁ ନାଲକୋ ଯାଇନୁ।
ନାଲକୋ କେବେ ଯାଆନ୍ତୁ। ଯୋଉ ତାଙ୍କର ଆମର ଯୋଉ ନାଲକୋ ରେ ଯୋଉ ପୂଜା ଟା ହଉଚି ସେଟା କଁ ବିଶ୍ଵକର୍ମା।
ହଁ ବିଶ୍ଵକର୍ମା ଯୋଜନା ବିଶ୍ଵକର୍ମା ପୂଜା ଆଉ ଗୋଟେ ହଉଚି ଆମର ଦଶରା ବି କ
ହଁ ମାନେ ଦ ଆ ଆମେ ଯେତେବେଳେ ସେଠି ସ୍ ଷ୍ଟଡି କରୁଥୁଲୁ ନାଲକୋ ରେ ଆମେ ଯାଇଥିଲୁ ଥରେ ଯାଇଥିଲୁ ନାଲକୋ ଯାଇଥିଲୁ।
ହଁ।
ବହୁତ ବହୁତ ବହୁତ ବଡ ଆୟୋଜନ କରୁଚନ୍ତି ନାଲକୋରେ, କାରଣ ତାଙ୍କର ସେଇ ଗୋଟିଏ ପୂଜା ଜା ହିଁ ଫେମସ୍। ବିଶ୍ଵକର୍ମା ପୂଜାଟା ଫେମସ ଆଉ କରିଥିବେ ମାନେ ବହୁତ ପଇସା ବି ଖର୍ଚ୍ଚ କରୁଚନ୍ତି, କିଏ କରୁଚି ରକେଟ୍ କରୁଚି କିଏ ପୁରା ତାଜମହଲ ଯୋଉ ଭଳିଆ ମାନେ ବୋ ବଢିଆ ବଢିଆ ତାଙ୍କ ଗେଟ ଗୁରା ହିଁ ଦେଖିଲେ ମନ ଇଏ ହେଇଯିବ।
ହୁଁ- ହୁଁ- ହୁଁ।
ସବୁ ବନେଇଥିବେ। ଯାଆନ୍ତୁ କେବେ ବୁଲିକି ଆସନ୍ତୁ, ବୁଲିକି ଆସନ୍ତୁ କେବେ ଯାଇକି? ନାଲକୋ କେବେ ଯାଇକି ବୁଲନ୍ତୁ ଦେଖନ୍ତୁ, ବିଶ୍ୱକର୍ମା ପୂଜାରେ ଭଲ କରୁ
ହଁ- ହଁ- ହଁ ନାଇଁ ଭଲ କରୁଚନ୍ତି ଦେ ଜାଣିଚି ମୋବାଇଲରେ ତ ଦେଖିଚି ଯାଇନି କେବେ ଦେଖି। ଉଁ ଦେ କ ମୋବାଇଲ ରେ ଦେଖିଥିଲୁ ବହୁତ ବଢିଆ ବଢିଆ କରୁଚନ୍ତି, ପୁରା ଯେମତି ତାଜମହଲ।
ତାଜମହଲ ତ ମାନେ ଯେମତି ରା ରାଜଉଆସ କି ଆଉ ରାଜପ୍ଲେସ। ମାନେ ତମ ତମେ ଏଠୁ ତାଙ୍କ ଗେଟରୁ ଏଣ୍ଟ୍ରିକରିବ, ଲାଷ୍ଟ ତାଙ୍କ କ୍ୱାଟରହାତେ ମାନେ କୋଉଠି ଟିକେ ଜାଗା ପାଇବନି, ମାନେ ଲାଇଟ ର କମି ନାଇଁ ମାନେ ପୁରା ଦିନ।
ହୁଁ। ତ ସେମିତି ବହୁତ ବଢିଆ କରୁଚନ୍ତି ବି।
ହୁଁ- ହୁଁ।
କଲେଣି ବହୁତ ମାନେ ଭଲ ଆକାର ବି କରୁଚନ୍ତି, ଯାହା ଯେତିକି ବି ପାରୁଚନ୍ତି କରୁ ଚନ୍ତି ଏଠେଇ ଆଡେ ତ ପଇସା ବାଲା ନୁହଁନ୍ତି କେହି ନା ବୋଧେ
ନାଇଁ ଦେଖ ସବୁ ଇଏରେ ସମେ ସ୍ତେ ଯଦି ଗୋଟେ ପୂଜାରେ ଇନଭେଷ୍ଟ କରିଦେବେ, ଫୁଣି ଆଉ ସ ଆମର କଣ ଆମେ ହେଲୁ ଓଡିଆ ଆମର ବାର ମାସି ହେଲା ପର୍ବ ହେଲା, ବାର ମାସି ଆଙ୍କ ଆମେ ଆମର କଣ ହବ ବାର ମାସରେ ତେର ପର୍ବ। ଯେହେତୁ ବାର ମାସରେ ତେର ପର୍ବ ପୁଣି ତେର ପର୍ବକୁ ତମେ ପୁଣି ପାଳିକି ନେଇକି ରଖିବାକୁ ପଡିବ ନା ନାଇଁ ନା? ଯଦି ତମେ ଗୋଟେ ପର୍ବରେ ଏତେ ପଇସା ଇନଭେଷ୍ଟ କରିବ, ଆର ପର୍ବ ବେଳକୁ କିଛି ନଥିବ। ଆଙ୍କର କଣ ଭୁବନ ଆମର କଣ ଭୁବନ। ଟା ହେଇଯାଉଚି, ବଁ ବଡ ଏସିଆ ମହାଦେଶ ବଡ ଗ୍ରାମ ହେଇଯାଉଚି ଯେହେତୁ ବହେ ସାହି ହେଇଯାଉଚନ୍ତି, ମାନେ ସହି ୱାଇଚ ହେଇଯାଉଚନ୍ତି। ତାପରେ ପା ମାନେ ପାଟ ପାଟ ହେଇଯାଉଚନ୍ତି, ସାଇ ୱାଇ ଯାଇଗଲାଳେକୁ ସିଏ ତାଙ୍କର ସବୁ ଯାହାର ଥିବ ଅଁ- ଗଁ ଗଣେଶ ପୂଜା ଯଦି ଏ ସାଇ ଗଣେଶ ପୂଜା କଲେନି ସେମାନେ କରିବେ ମାନେ କାଳୀ ପୂଜା କରିବେ ଦଶହରା ବେଳୁକୁ। ତାଙ୍କର ତାଙ୍କର କାଳୀପୂଜା ସେ ପୁରା କାଳୀ ପୂଜା ଟାକୁ ଫେମସ କରିବେ। ଆଉ ଉଁ ଆମର ଯୋଉ ବ୍ୟାଚଲର ପିଲା ଆମେ ଯେତିକି ରହିଲୁ ଆମେ ଆମର ଗଣେଶ ପୂଜା ଆଡକୁ ମାତିବୁ। ଆମେ ଗଣେଶ ପୂଜାଟାକୁ ଆ ବଡ ଆୟୋଜନ ଟାଇପର କରିବୁ। ସେ ତାଙ୍କର କା ତାଙ୍କର ସବୁ କମିଟି ତାଙ୍କର ଅଛନ୍ତି। ବଡ ବଡ କମିଟି ସବୁ ଅଛନ୍ତି ବଡ ବଡ ତାପରେ ନେତା ଫେତା ବି ସବୁ ଆସିକି ମାନେ ଦଉଛନ୍ତି ବି ସେଥି ଏ ମାନେ ସାହାଯ୍ୟ କରୁଛନ୍ତି ନେତା ଆସିକି ବି ସାହାଯ୍ୟ କରୁଛନ୍ତି।
ହୁଁ।
ଆସନ୍ତୁ କେବେ, ବଳଦ ଯାତ୍ରା କେବେ ଆସିନାହାନ୍ତି ଦେଖିବା ପାଇଁ? ଆସନ୍ତୁ କେବେ ଦଶ ଦଶହରାକୁୁ ଆସନ୍ତୁ କେବେ? ରାବଣ ପୋଡ଼ି ଦେଖିବେ ରହିବେ ଆପଣ କୋଉଠି ଦେଖିବେ? ବଳଦ ଯାତ୍ରା ଦେଖିବେ ଦେଖିବେ କେତେ ମେଢ ବୁଲୁଛି। ଗୋଟେ ଦିନ ବି ତମେ ସାରି କି ଆସିପାରିବନି ସେ ମାନେ କହୁଛି ବା, ବାଉନ ବଜାର ତେପନ ଗଳି ଯେମିତି କୁହନ୍ତିନି ମାନେ ତମେ ଚାଲି ଚାଲି ହିଁ ତମ ଗୋଡ ଦରଜ ହେଇଯିବ।
ଆଉ।
ହୁଁ।
ଚାଲି ଚାଲି ନାଇଁ ଏଇଟା ତ ହଉଛି ଆଉ।
ହୁଁ।
ବହୁତ ଭଲରେ ବି କରୁଛନ୍ତି।
ହୁଁ।
ଆଉ ନହେଲେ ଆଉ ସେମିତି ବି ବହୁତ ଭଲରେ କହୁଛନ୍ତି ଏବେ ଯୋଡିୁଛି ଯେମିତି କଲାଣି ଏବେ ବହୁତ ଭଲ ଭଲ କଲେଣି ଯେ
ନାଇଁ, ନାଇଁ ଆଗରୁ କଣ ଲୋକ ଆଗରୁ କଣ ଲୋକ ଚାଷ ବାସ କରୁଥିଲେ ମାନେ ଚାଷ ଉପରେ ଫୁଲ ଇନଭେଷ୍ଟ୍ କରିକି ରହୁଥିଲେ। ଚାଷ କରିବୁ ତ ଆମେ ଜୀବନ ମାନେ ଜୀବିକା ଜୀବନ ଜାପନ କରିବୁ ଏବେ କଣ ଲୋକ ଆ ଆସ୍ତେ ଆସ୍ତେ ଡେଭଲପ୍ କଲେ ସବୁ ବାହାରକୁ ଗଲେ ବାହାର ଜିନିଷ ଜାହିଁଲେ ବାହାରେ ଇନକମ୍ କଲେ। ଆଉ ଚାଷକକୁ ଏତେ ଆଉ ଇମ୍ପୋର୍ଟାଣ୍ଟ ଦେଲେ କି ଚାଷକୁ ବି ଆଉ ଲୋକ ଏତେ ଇମ୍ପୋର୍ଟାଣ୍ଟ ଦେଲେନି। ଚାଷକୁ ହୁଁ କିଏ ଯାଇକି ସେ ଇଏରେ ହଇରାଣ ହେବେ ଚାଷ ଚାଷକୁ ବି ଲୋକ ଆଉ ଇମ୍ପୋଟାଣ୍ଟ୍ ଦେଲେଣି ଆସ୍ତେ ଆସ୍ତେ ଆସ୍ତେ ମାନେ ଏଇ ଦେଖ ଏବେ ଏବେ ଏବେ ବୋଲି ଆମେ ମାନେ ଚାଷ ମାନେ ଆମ ପିଢି ଟା କରିଯିବେ ଚାଷ ୟ ପରେ ଯୋଉ ପିଢିଟା ଆସିବେ ମୁଁ ଭାବୁଛି, ସେମାନେ ବିଲ କଣ ସେ ଚିହ୍ନ ନଥିବେ। କାହାର କୋଉଠି ବିଲ ଥିବ, ସେ କେହି ଚିହ୍ନୁ
ହଁ ଚିହ୍ନିବେନି ସେମାନେ ହଁ
ଏମତି ସବୁ କଣ ଖାନା ପିନା ଆଜି ହେଇଛି।
ଆଉ ନାଇଁ ଖାଇନୁ ଏ ସବୁ ଖାଇବୁ ଆଉ।
ହୁଁ ହୁଁ ଏକା ତରିଖରେ ମାନେ ଫ୍ୟାମିଲି ଏକାଥରେ ବସେଇି ଖାଉଛନ୍ତି। ମାାମା କଣ ହାଉସ୍ୱାଇଫ୍ ମାାମ କଣ ହାଉସ୍ୱାଇଫ୍ ନା
ନାଇଁ ନାଇଁ ଜବ ଫବ ନାହିଁ
ହାଉସ୍ୱାଇଫ୍ ଫୁଲ୍।
ଜବ୍ କରୁ
କଣ ଆଜି ଆଇଟମ୍ କରୁଛନ୍ତି?
ଆ ଭାତ ଡାଲି ଖଟା ଆଉ ଆଳୁ ଭର୍ତା ଆଉ ହେଇଛି। ପଖାଳ ଯିଏ ଖାଇଲେ ଗରମ ଅଛି। ତାର ଯାର ଯୋଉ ଇଛା ଯିଏ ଯା ତାର ଖାଇପାରିବ ଆଉ।
ହୁଁ ହୁଁ।
ଯାହାର ଯୋଉଉଛା ଖାଇବ।
ହୁଁ ହୁଁ।
ଆପଣଙ୍କ ଖିଆ ସରିଲାଣି ବୋଧେ?
ମୁଁ ଯାଇନି ଘରକୁ ଗଲେ ଖାଇବା ଆଉ। ଯାଇନି ଏତଵେଳ ଯାକେ।
ଓ ହୋ।
ଆଲୋ ଦେଖିବା ଆମର କଣ ପୁଣି ଭାଗ ପଡିବ ଆମର ଖାଇବା ପାଇଁ ଆଉ?
ହଁ।
ଯାଇନି ତ ଘରକୁ ସକାଳ ସାଢେ ପାଞ୍ଚ ରୁ ଆଇଛି ଏତେ ତ ଘରକୁ ଯାଇନି ଗଲେ ଜଣାକୁ ପଡିବ ଆଉ। ଆଉ କଣ କୁହନ୍ତୁ?
ହଉ ଆଉ।